ହ୍ୟାଲୋ।
ହଁ ମ୍ୟାଡ଼ାାମ ନମସ୍କାର।
ହଁ ନମସ୍କାର।
କଣ କରୁଥିଲା ମ୍ୟାଡାମ?
ଏବେ ହିଁ ଖାଇବା ସରିଲା ଶୋଇବାକୁ ବାହାରିଲ ଆଉ।
ଓହୋ ଏବେ ଶୋଇବେ ଆଉ। ଉଥିବେ ପୁଣି କେତେବେଳେ ତିନିଟା ଏକଚାଳିଶ ହେଲାଣି। ଆଜ୍ଞା, ଗଡିଆ କଥା କଥା ଖାଲି ଆଉ
ଏବେ ସରିଲା ସବୁ କାମ।
ଆଜ୍ଞା ଆଉ ଝିଅ ଦେହ କେମିତି ଅଛି?
ହଁ ଝିଅ ଦେହ ସେମିତି ଆଉ ଭଲ ଅଛି ତ ସେ।
ଆଜ୍ଞା।
ହଁ।
ଭାରି କଷ୍ଟ ହଉଥିବ ନାଇଁ କି।
ହଁ ହଁ କଷ୍ଟ ହଉଛି ବେଡ ରେ ସେମିତି ଶୋଇକି ରହୁଛି ଆଉ।
ଆଜ୍ଞା ଆପଣ କରୁଛନ୍ତି ତାଙ୍କ କାମ ସବୁ ନାଇଁ କି। ଆପଣଙ୍କୁ ଭାରି ମାନେ କଷ୍ଟ ହଉ
ହଁ ଏବେ ତ ତାର ଖାଇବା ସରିଲା ଏ ଖାଇବାକୁ ଇଚ୍ଛା ହଉନ ଆସା ବାଧ୍ୟ କଲାରୁ ଏବେ ଖାଇଲା, ଖାଇକି ସାରିଲା ଯେମିତି ତା ବାସନ ଧୋଇକି ଏଇ ଆସିଲି।
ହଁ ହଁ ବେଳେ ବେଳେ କିଛି ଦୋଷ ନଥାଏତି ଦଣ୍ଡ ମିଳେ ନା। ମାନେ ଭାରି ବାଧେ ସେ ଜିନିଷ ସବୁ।
ସେ ତାର ଦୋଷ ନଥାଇକି ଖାଲି ଟାରେ ଏବେ ବି କଷ୍ଟ ପାଉଛି ସେ।
ହଁ ବା। ମୁଁ ବି ତ ସେଇଆା ମୋର ବି ଆଜି ଥିଲା ଆଜି ବାରି ଥିଲା ମୋର ଯାଇ ଦେଖେଇବାକୁ ହଁ ସେ ବି ମତେ ତେ ଏତେ କଷ୍ଟ ସେଠି ଲାଗିଲା ବାପା ଖାଲି ମତେ ଧରିକିନା ଠିଆ ହେଇଛନ୍ତି ମତେ ଏତେ ପେନ୍ ହେଲା କୁହନ୍ତୁନି ଏସେ। ସେକ ଫେକ ଦେଇ ସାରିଲା ପରେ ଟିକେ ମୋଡି ମାଡି ଦଉଛନ୍ତୀ ଅନା ଗୋଡ ଟାକୁ ଭାରି କାଟୁଛି।
ତାର ତ ଆହୁରି ପନ୍ଦର ଦିନ ପରେ ତାର ପ୍ଲାଷ୍ଟର ଖୋଲା ହବ କଣ ହବ ପୁଣି
ଆଜ୍ଞା। ଆଜ୍ଞା ମୋର ବି ଏଇ ଜିନିଷ ଟା ସରିଲା ପରେ ବି ଏକ୍ସରେ ହବ ପୁଣି।
ହଁ ଯୋଡି ହେଇଛି କି ନାହିଁ।
ହଁ ମାନେ ଫାଙ୍କା ଟା ମୋର କଣ କଣ ହଁ ଯୋଡି ହେଇ ଯାଇଛି ନା ମୋର ମାନେ ହାଡ଼ କୁ ହାଡ଼ ମିଶି ଯାଇଚି ନା ସେଇ ଗୋଟା କଣ ଗ୍ୟାପ ହେଇ
ହଁ ଗ୍ୟାପ ରଖିବେ ତା ଭିତରେ ହଁ
ସେଇ ଜିନିଷ ଟା ହେଇଛି କି ନାଇଁ
ହଁ ହଁ। ଆର ପୁରା ଭାଙ୍ଗି ଯାଇଛି ସେଇଟା ଦେଖିବେ ଯୋଡ଼ି ହେଲା କି ନାହିଁ।
ହୁଁ ହୁଁ ହୁଁଁ। ସେଟା ଗୋଟେ ଛୋଟ ପିଲାଟା ନା ତ ଅଳ୍ପ ଦିନରେ ତାର ହେଇଯିବ। ବାକି ଏଇଖିଣା ଦୌଡା ଦୌଡି ଜଖମ ଟା ବାହାରିବ ଏଇଖିଣା ଖେଳା ବୁଲା ବୟସରେ ଓ ଏଇ ସବୁ ଜିନିଷ ଟା ଭାରି କଷ୍ଟ ଦବ।
ଏବେ ତ ପଢିଥାନ୍ତା କ୍ଲାସ ବି କରିପାରିବନି ଦି ତିନି ମାସ ପରେ ଯଦି ଭଲ ଲାଗିବ ତାରପଡ଼ିବ ଅ
ଆଜ୍ଞା।
ଆ ଖାଇ ଖାଇସ ସାରିଲେଣି ଦିଟା ବେଳ ଖାଇସାରିିଥିବେ।
ହଁ ହଁ ମୁଁ ଦିଟା ମାନେ ସାଢେ ଗୋଟେ ବେଳେ ଖାଇଲି ମତେ ଏତେ ରାଗା ମୋ ପୁଅ ଟା ଜମା ବା ମାନେ ମୋ ମମିଙ୍କ ପାଖରୁ ଖାଉନି ସିଏ ଆଗରୁ ଖା ଖାଇ ଦଉଥିଲା ତାପରେ ଯୋଉ ମାସେ ଛୁଟି କାଟିକି ତାଙ୍କ ଘରୁ ଆସିଲା ଭାରି ବଦମାସି ହେଇଯାଇଚି। ସେ ଖାଉନି ମୋର ଇଆଡେ ଗୋଡ ଖରାପ ମୁଁ କଣ କରିବି ତ ବାଧ୍ୟ ହେଇ ଯୋଉ ଗୋଟେ ଭରା ଦେଇକିନା ତକୁ ବସିଲି ତାକୁ ପୁରା ଡରେଇଲି ଧମେକେଇଲି ସେ ଯଉଁ ଖାଇଲା ତାପରେ ଯାଇ ଖାଇଲି ଛେଟ ଛୁଆ ମାନେ ଯେ
ହଁ ହଁ ଛୋଟ ଛଆକୁ ଡରେଇକି ଖୁଏଇବା କି ବୁଝେଇକି ଖୁଏଇବ ଆଉ ପିଲାମାନେ ଖାଉଜନ୍ତି ହଁ।
ବୁଝେଇଲେ ହଉନି ଡରିକି ଦିପାହାର ପକେଇଲେ ଯାଇ ହଉଛି।
ହଁ ହଁ ସେଟିକେ ଦୁଷ୍ଟ ଅଛି। ଦୁଷ୍ଟ ଟିକେ ଅଛି ଆଉ
ପ୍ରବଳ ଦୁଷ୍ଟ ଟିକେ ନୁହଁ।
ହଁ।
ପ୍ରବଳ ଦୁଷ୍ଟ ଆଜିକାଲି ପିଲା ତ ଯୋଉ ମା ପେଟରୁ ଦୁଷ୍ଟ।
ସବୁ ଛୁଆ ସବୁ ଛୁଆ ଆଜିକାଲି ଦୁଷ୍ଟ ଆଉ ସିଏ ତା ହଁ ତାଙ୍କୁ ଟିକେ ବଡ ହେଇଗଲା ପରେ ଆଉ ତାଙ୍କୁ କିଛି କହି ହଉନି
କିଛି କହି ହଉନି ଯୋଉ ଜିନିଷ ଟା ମାଗି ଦେ ମାନେ ଦେ। ଭାରି ଯିଦି ଆ ଆସିଲେ ମାନେ ବଡ ଲୋକ ଯିଏ ଆଇଲେ ତାରେ କମ୍ପ୍ଲେନନ୍ ଯେ କୁହନି।
ହଁ ହଁ ସେ ସବୁ ଜାଣିଗଲେଣି ନା ଆଜିକାଲି ଯେଉଁ ମୋବାଇଲ ଦେଖିକି ସେ ସବୁ ବୁଝି ଯାଉଛନ୍ତି ଆଗ କଥା। ସବୁ ଜାଣି ଯାଉଛନ୍ତି କଣ କଲେ କୋଉ ଜିନିଷ ଟା କେମିତି ମିଳିବ।
ଆଜ୍ଞା।
ହ ଆଉ ଖରା ଆଡେ ଶୁଅନ୍ତି ନା ନା ନାଇଁ?
ତ ଖରାବେଳେ ଶୁଏନି? ଆଉ ଯୋଉଦିନ ପୁରା ପଖାଳ ଫଖାଳ ଖାଇ ଦେଇଥିବି। ସେଦିନ - -
ହ ହଁ ପଖାଳ ଖାଇଲେ କୁହନ୍ତି ନିଦ ହୁଏ ଭଲ।
ଆଜ୍ଞା ଆଜ୍ଞା ଆଉ ପଖାଳ ତ ଆମ ଓଡିଆ ମାନଙ୍କର ପ୍ରଧାନ ଖାଦ୍ୟ।
ହଁ ହଁ ପଖାଳ
ଆଉ କିଛି ଜଣ ମାନେ ଆମମର ଏଇଠି ମାଇଁ ଫାଇଁ ଅଛନ୍ତି ସେମାନେ ବିନା ପ ଖାଳରେ ବଞ୍ଚି ପାରିବେନି। କି ବର୍ଷା ଶୀତ ଖରା ଯୋଉ ଦିନ ହଉ
ସେ ପଖାଳ ଖାଇବି ତାଙ୍କର ସେଇଟା ଭଲ ନା ପଖାଳ ଯାହାର ଦେହରେ ଯାଉଛି ତାର ଆଉ କିଛି ରୋଗ ନାହିଁ। ସଖାଳୁ ପଖାଳ ଖାଇଲେ ତାଙ୍କର ଭଲ ଦିନ ସାରା ଦେ ସତ ତେଜରହିବ। ହୁଁ, ହୁଁ
ଆଉ ଓ ସେଇଆା ପଖାଳ ଯୋଉନ ଖାଇ ଦେଇେଇଥିବି ଶୋଇବି ନହେଲୋଇଁ ଯୋଉଦିନ ନର୍ମାଲ ଖାଇଥିବି ଜଳି ଚାରିଟା କି ଭାତ ଖାଇଥିବି ଗରମ ଭାତ ସେ ସେଦିନ ଶୋଇବାର ନାହିଁ।
ନା
ଯଦି ବାଧ୍ୟ ମମି ଯୋଉ ଦିନ ଗାଳି କରୁଥିବ ଶଉନ ଇଏ କରନ ସେ ପୂନ୍ ସେମତି ଏ ପିଉ ପୁଅ ନଥିଲି ନିଦ ମାଡେ ଶୋଇପଡେନି। ପୁଅ ଥିଲେ ଆଉ ଶୋଇଲା ତାକୁ ତ ଶୋଇ ପକେଇଲା ବେଳକୁ ନିଦ ମାଡିବ। ଓ ଖାଇ ନଥିବ ହାତକୁ ଦେଏ ପୁଅ ମାନେ ନାନି ଏଇଆମରି ଘରେ ରହୁଛନ୍ତି ଭାଇନା ବାହାରେ ଯେହେତୁାର
ହ ହଁ ହଁ ହଁ
ହ ଶଶୁର ବି ଟିକେ ୟଙ୍ଗ ଅଛନ୍ତି।
ହଁ
ଇଏ କଣ ତାଙ୍କର ବି ଭାଇ ଫାଇ ମାନେ ଅଛନ୍ତି ସେମାନେ ସବୁଠ କଣ ଖାଇ ଦଉଛନ୍ତି କରି କରିକି ସେଇ ପଟ ଉଠେଇ ଦଉଛନ୍ତି ତୁ ହଇରାଣ ହଉଛି ପୁଅଠି ବଡ ହେଇଗଲା ପରେ- - ଧର ହାତରେ ଖାଇଲା ବୁଝିଲା ସବୁ ଜିନିଷ ରହିଲା- - ତୁ ସେଠି ପଳେଇବୁ ଆଉ। ଆଜ୍ଞା
କୋଉ କେତେ ବର୍ଷ ହେଲାଣି?
ପୁଅ ଏଇ ଚାରି ପୁରୀ କି ପାଞ୍ଚ ଚାଲିଛି।
ପାଠ ପଡିିନଥିବ?
ପାଠ ହଁ ପଢିଲାଣି ନା ଆଜି କାଲି ତ ସାଢେ ତିନି ବର୍ଷରୁ ସ୍କୁଲ ଆଉ। ଆମ ବେଳା ଆଉ କଣ ଅଛି ଛଅ ବର୍ଷ ରେ ଯାଇକି ପ୍ରଥମ ଶ୍ରେଣୀ ଆମେ ପଢିବୁ।
ହଁ ହଁ ହଁଁ ଆମ ଭଳେ ଅଲଗା ଏବେ ଛୁଆ ସବୁ ତିନି ବର୍ଷ
ତ ସାଢେ ପାଞ୍ଚ ବର୍ଷରୁ ଆମେ ଅଙ୍ଗନବାଡି ଯିବୁ ଛଅ ବର୍ଷ- - ପ୍ରଥମ କ୍ଲାସରେ ପଢିବୁ ଆଉ ସିଏ ତ ନାହିଁ ଏବେ ସାଢେ ତିନି ବର୍ଷରୁ- - ପିଲାଙ୍କୁ ମାନେ ସାଢେ ତିନି ବର୍ଷ ଯାଙ୍କେ ବି ମା ମାନେ ରଖି ପାରୁନାହାନ୍ତି ତିନି ବର୍ଷ ହଉ ଇଏ - - କେମିତି ସ୍କୁଲ ରୁ ଯିବ କି ଜାଣି
ହଁ ଫାଷ୍ଟ ତ ପ୍ଲେ ସ୍କୁଲରେ ନାଁ ଲେଖି ଦଉଚନ୍ତି ଆଗେ ପ୍ଲେ ସ୍କୁଲକୁୁ ଯାଉ। ତାପରେ ପଢ଼ିବ।
ହଁ କିନ୍ତୁ ଏଇଟା କିନ୍ତୁ ହେଲା ଇଏ ରୁ ପିଲାମାନଙ୍କ ଯୋଉ ଛୋ ଛୋଟବେଳ ବ ମାନେ ପପନା ଯୋଉ କୁହନ୍ତି ଛୋଟ ବେଳ ପିରି ଖେଳକୁଦ ଟା ସେ ସମୟ ଟା ନାହିଁ ତାଙ୍କର
ସେ ତ ଦୁଷ୍ଟ ହଉଛ ଆ ସେ ତ ଖେଳି ବୁଲି ପାରୁନାହାନ୍ତି ଆଉ। ତୁ ବୋଲେ
ହଁ ଆମର ଏ ବି ଯୋଉ ପୁଅ ମହକେଶ୍ଵରୀ ଟୁ ହେଲା ତାର ତା ପାଠ ଦେଖ ଟିକ ଆମ ମୁଣ୍ଡରେ ହାତ ଦେବି ଏଡିକି ଟିକେ ଛୁଆ ହେ କାଠ ପଡିବ କଣ? ଏମିତିଆ ପାଠ କଣ ପଢିବ କଣ ମନେ ରଖିବ ଆଜ୍ଞା।
ଚା
ଏମାନେ ପିଲାମାନେ ନ ଗଲେ ବି ଅନଲାଇନ ରେ ପାଠ ଛଡା ହେଇଯାଉଛି ନା ଫୋନ ଫୋନ କୁ।
ଖାଲି ମା ମାନେ ପଢିବେ ଛୁଆ ନୁହେଁ ମା ମାନେ ପଢିବା ପାଇଁ ଏଟା ଦେଉଛନ୍ତି। କେତେ ପାଠ ହ ଜା ମା ମାନଙ୍କର ଯାହା ନ ପଢ ନଥିବେ ଏଇଥିରୁ
ପଢ଼ି ନଥିବେ ଆଉ ଯଦି ମା ମାନେ ଯୋଉ ଦିନ ପଢି ନଥିବେ ମାନେ ଯଦି କିଛି ଶିକ୍ଷା ହଁ ତାଙ୍କର କମ୍ ଥିବ ସେ କମ୍ କ୍ଲାସ ଯାଇ ପଢିଥିବେ କି କଣ ପାଠ ପଢିଥିବେ ସେମାନେ ସଇଲା ତାଙ୍କର। ଦିଏ ଟଟିଉସନ ଖୋଜ ହଁ ପଢେଇ ପାରିବେନି।
ହ ସେଥିପାଇଁ ସେ ଏବେ ଛୁଆଙ୍କ ପାଇଁ ପାଠ ଦିଆ ହେନି ମାଆଙ୍କ ପାଇଁ ପାଠ ମା ପଢ଼ିକି ସୟଂ ଖାଲି ଶୁଣେଇବେ ପଢ଼େଇବେ ଶିଖେଇବେ।
ହଁ।
ଆଉ ଯଉ ମା ପଢ଼ିନଥିବ ସେ ଛୁଆଙ୍କୁ ବି ପଢ଼େଇ ପାରିବନି।
ପଢେଇ ପାରିବନି ଆ ଯୋଉ ଗୋଟେ ଗୋଟେ ସ୍କୁଲରେ ତ ପଚରା ହେଇଯାଉଛି ମା ବାପା ମା କେତେ ପାଠ ପଢିଛନ୍ତି।
ହଁ ହଁ।
ତାପରେ ହିଁ ପିଲାକୁ ଯାଇକି ଆଡମିସନ ମିଳୁ
ହଁ ନହେଲେ ପାଠ ସେ ହୋମୱାର୍କ କରିପାରିବ ନିଛ ହଁ ସଏ ଏବେ ମୋ ସ୍କୁଲରେ ପଢା ହଉଛି ଗୋଟେ ଯଦି ଟପିକ କହିଦଉଛନ୍ତି ଆଉ ଦଶଟା ଦେଇଦଉଛନ୍ତି।
ଦେଇ ଦଉଛନ୍ତି ଏବେ ସେମିତି ହିଁ ହଉଛି ଖାଲି ଘରେ କରାଅ ଆରେ ନିଜେ ସିନା କରେଇଥିଲେ ସ୍କୁଲ ନା ଡର ରଖିଲେ ପିଲା
ସିଷ୍ଟମ୍ ଆଉ ନାହିଁ ଖାଲି ଗୋଟେ କରରେ ଦେଉଛନ୍ ଦଶଟା ଦେଇ ଦେଉଛନ
ହଁ।
ପୁଅ ଶୋଇଛି ବୋଧେ।
ପୁଅ ଆଜି ଶୋଇନି ଆଜି ଟିକେ ବର୍ଷା ଆସିଲା ଜୋରେ ଖରା ଖାଇଲା ବେଳେ।
ହଁ।
ବାପା ଆଉ ମା କିନା ଏପଟ ସେପଟ ଟିକେ ହେଇଗଲେ ମମି ଘାରିକା। ଆଉ ଆର ନାନା ଭାଇ ଆଉ ଇଏ ଶୋଇନି ଆଉ।
ତାର ଅଜା ଆଈ ପାଖରେ ରହୁଛି।
ହଁ ପୁରା ଆଈ ଅଜା ତା ଜୀବନ।
ଆଉ ଛୋଟବେଳୁ ରହିଲା ସ୍ନେହ ଶ୍ରଦ୍ଧା ପାଇଲା ତାର ଅଜା ହେଇଯିବନି।
ଏଇଠି ରହି ଯାଉଛି ବି, ଧ ମା ଧର ଘରେ ଥିବ କି କିଛି ଓସାବାର ଯିବ କରିବା ପାଇଁ ଇଏ ତାର ଏଇଠି ରହିଲା ଏଇ କହିବ ତମେ ପଳା ପଳା।
ହଁ ଛୋଟ ଥିଲା ଏବେ ବଡ ଟିକେ ହେଲାଣି ତାର ରହିଯିବ ଆଉ କଣ ମା କୁ ଖୋଜିବ କାଇଁ? ଆଉ ଯାହା ଏଇ ପାଖରେ ରହିଥିବ ମାଉସୀ ଅଛି।
ହଁ
ବର୍ଷା ଉଠେଇଛି କି ସିଆଡେ?
ହଁ ବର୍ଷା ଜୋରେ ଉଠେଇଲା କାହିଁ ଆଉ ହେଲାନି।
ନା ହଉନି ପା ହଉନି ଉଠେଇଛି କୁଆଡେ? ଏଇନା ହେବ।
ପ୍ରବଳ ଏତେ ଜୋର୍ ଘଡ଼ଘଡି ଖଲଘଡି ମାରିକି ଆସିଲା କିନ୍ତୁ ହେଲାନି।
ଆ ନା ଏଠି ଘଡ଼ଘଡି ମାରିନି କିନ୍ତୁ ଉଠେଇଛି ଟିକେ। ହୁଅନ୍ତା ହେଲେ ହଉନି,
ହଁ ସିଏ ବି ଆମ ପୁଅବି ତା ଜେଜ କଥା ମନେ ପଡିଲେ ସେ ଫୋନ୍ କରିଦିଏ ତାର।
ହଁ
ହଁ ଜେଜ ଟିକେ ଆସିଲ ଦେଖିବା। ତ ଦିଦି ଚାଲିଲେ ଆଉ, ପାଖ ବାଟ ମାନେ ଆମର ଏଉ ଠୁ ହବ ଛଅ କିଲୋମିଟର ଭଳିଆ।
ଆଉ ତା ଜେଜ ଯେତେବେଳେ ଇ ସେ କହୁଥୁବ ନାତି ଆସିକି ଦେଖା କରିକି ପଳଉଥିବେ।
ହଁ, ହଁ, ହଁ। ସେ ଫୋନ୍ କରି ପଚାରୁଥିବ ନା ମତେ ମାରିଛ କି? ମାରିବ ନେହିଁ। ପଢେଇଲା ବେଳେ ମାରିବନି, ଆଉ ମୁଁ କହିଲି ପଢେଇଲା ବେଳେ ମାରିବନି ସେ ପଢେଇିବ କେମତି?
ହଁ ହଁ ଆଉ ଯା ହଉ ତାର ଏଠି ଅଜା ଆଇ ସ୍ନେହ ପାଉଛି ଏଠି ଆ ଜେଜେଙ୍କର ସ୍ନେହ ପାଉଛି।
ହଁ, ହଁ।
ପାଖରେ ଅଛନ୍ତି ପଳେଇ ଆସିଥିବେ।
ହଁ
ଆଉ ହଉ ଆଜ୍ଞା ଆଉ ପରେ କଥା ହବା ହଁ। କବାଟ ଦେଇ ଦଉଛି, ବାଲି କାହିଁ ହେଇଚୁ ତୋ ମାମାକୁ ଯାଉଛି କହିବି।